ହାଲୋ ହାଲୋ ଭଏସ୍ ସୁଣାଜାଉଚି?
ହଁ ହଁ ଶୁଣାଗଲା ଏବେ।
ଆଚ୍ଛା କୁହନ୍ତୁ? ଆପଣ ମାନେ କଣ ମାନେ କଣ କରୁଚନ୍ତି କଣ ଏବେ? ହାଲୋ।
ଏବେ ବନଉଚି ସକାଳ ଖାଇବା ପାଇଁ ପର ଟା ଟିକେ ବନଉଚି।
ଆଜ୍ଞା।
ହାଲୋ।
ଆଜ୍ଞା କୁହନ୍ତୁ ଶୁଭାଯାଉଛି ହାଲୋ।
ହୁଁ ଶୁଣାଗଲା?
ଆଜ୍ଞା ଶୁଣାଗଲା ଆପଣ କୁହନ୍ତୁ?
ହଁ। ହଁ ମୁଁ କହିଲିକି ମୁଁ ବନଉଥିଲି ଏମିତି ପରଟା ଟିକେ ବନଉଥିଲି ଆଳୁ ଭଜା ସଖାଳ ଖାଇବାପାଇଁ ଆଉ।
ଓହୋ ଆଉ ଆପଣ ଘରେ କେତେ ଜଣ କଲେ ମୁଁ ହଁ ବସ ମାନେ ଜଷ୍ଟ ଶୋଇଥିଲି ଆଉ। ଶୋଇକି ଅଛି ମାନେ ମେସେଜ କରୁଥିଲି। ପା ନାଇଁ ଜଷ୍ଟ ଶୋଇଥିଲି ଉଠିକି ଆସିକି ଆଉ। ମାନେ ଟିଭି ଦେଖୁଥିଲି। ହ୍ୟାଲୋ।
ହ୍ୟାଲୋ
ମୁଇଁ ନା ମାନେ ପାଠ ପଢୁଛି। ଆପଣ? ହ୍ୟାଲୋ। ହ୍ୟାଲୋ।
ହଁ।
ମାନେ ଆପଣଙ୍କୁ ମାନେ ମୋ କଥା ଶୁଭାହଉନି କି ଆପଣଙ୍କୁ? ଆପଣଙ୍କୁ ମାନେ? ଆପଣଙ୍କ ଭଏସ ଶୁଖାଉନି କି?
ଆପଣଙ୍କ ଠୁ ଶୁଣାଯାଉଛି ହ୍ୟାଲୋ।
ହଁ ହଁ ହଁଁ।
ଶୁଣା ଯାଉଛି ତମେ କୁହ ମତେ ଶୁଣା ହଉଛି।
ଓକେ ଓକେ ମୁଁ କହିଲି ମାନେ ମୁଁ ଏୟିନା ମାନେ ପାଠ ପଢୁଛି। ଆପଣଙ୍କ ମାନେ କଣ ମାନେ ଆପଣ ଏବେ ମାନେ କଣ କରୁଛନ୍ତି? ହ୍ୟାଲୋ।
ହ୍ୟାଲୋ। ମୋ ଭୟସ ଆପଣଙ୍କୁ ସୁଗା ହଉନି କି?
ଆଚଛା।
ହ୍ୟାଲୋ ମୋ କଥା ଆପଣ କୁ ସୁଗାଯାଉଛି? ହ୍ୟାଲୋ।
ମତେ ଶୁଣାଯାଉଛି, ତମେ କହିଚାଲ। ହଁ ହ୍ୟାଲୋ।
କଣ ହଁ ଆପଣ ତ କିଛି କହୁନାହାନ୍ତି ତ ମୁଁ କଣ କରିବି?
ନାଇଁ ନାଇଁ ତମେ ତମେ ତମ ପଏଣ୍ଟ କୁହ। ମୋ ପଏଣ୍ଟରେ କହିବୀ ମତେ ଜଦି ଲାଗିବ।
ମୁଁ ତ କଣ ପଚିଲି ନା ଆପଣ ମାନେ କଣ କରୁଛନ୍ତି? ମାନେ ମୁଇ ମାନେ ମୁଁ ଏୟିନା ପାଠ ପଢୁଛି।
ଆଚଛା ପଢୁଛନ୍ତି ଏବେ। କଣ ପଢୁଛନ୍ତି ମାନେ?
ମୁଁ କରିୁଛି ଏ ଟି ଶି।
ମାନେ କଣ ପଢୁଛନ୍ତି ଏବେ?
ମୁଁ ଏୟିନା କରୁଛି, ମୁଁ ଏୟିନା ଇଞ୍ଜିନିୟରିଂ କରୁଛି ଇଞ୍ଜିନିୟରିଂ। ହ୍ୟାଲୋ।
ଇଞ୍ଜିନୀରିଙ୍ଗ ଲାଇନ ଯାଇଛନ୍ତି ନାଇଁ? ହଁ ହଁ ଶୁଣା ଯାଉଛି। ହଷ୍ଟେଲ ରେ ରହୁଥିବେ ତ।
ହଷ୍ଟେଲ ନୁହଁ ଘରେ। ମାନେ ଘରଠୁ କଲେଜ ଯାଉଛି ହଷ୍ଟେଲ ନୁହଁ ଆପଣ?
ମୁଁ ହାଉସ ୱାଇଫ।
ଓହୋ। ଆଉ କୁହନ୍ତୁ? ଆପଣ ମାନେ ଘର ବିଷୟରେ କିଛି କୁହନ୍ତୁ। ଆପଣ ଘରେ କେତେ ଯଣ ଲୋକ ମାନେ ମେମ୍ବର ଅଛନ୍ତି ସବୁ?
ଆ ଘରେ ତ ଆମେ ତିନି ଜଣ ଲୋକ ହଜବେଣ୍ଡ ଅଛନ୍ତି ଆଉ ଝିଅ ଗୋଟେ ଅଛି ସେତିକି। ଆ ମୁଁ ଆମର ବେଶୀ ଲୋକ ସଂଖ୍ୟା ନାହିଁ, ଆମେ ତିନି ଜଣ ପ୍ରାଣୀ ଆଉ।
ଓହୋ ଆଚ୍ଛା।
ଆପଣଙ୍କର କିଏ ଅଛନ୍ତି ଘରେ ସବୁ?
ମୁଁ, ମୋ ବାପା, ମୋ ମାମା, ମୋ ଦିଟା ଭଉଣୀ।
ଆଛା ଭଉଣୀ ସବୁ ବାହାଘର ହେଇସାରିବେଣି?
ନା ନା ବାହାହେଇ ନାହାନ୍ତି ବାହା ହେବେ ଆଉ ଏବେ ଏଇ ଛବିଶି ସତେଇଶିରେ ବାହା ହେବେ।
ଓହୋ ସବୁ କେତେ ବଡ଼ କି ଆପଣଙ୍କଠୁ କେତେ ବର୍ଷ ବଡ଼।
ସେ ମ ମାନେ ଜଣେ ମୋଠୁ ଛଅ ବର୍ଷ ଆଉ ଜଣେ ମୋଠୁ ନଅ ବର୍ଷ ବଡ଼।
ଆଚ୍ଛା।
ମୁଁ ସଭା ସାନ ମତେ ଅଠର ତାଙ୍କୁ ପଚିଶି ଶତେଇଶି ଆଉ।
ହଁ କଣ ସକାଳୁ କଣ ଖାଇଛନ୍ତି କଣ?
ମୁଁ ସକାଳୁ ମାଣ୍ଡିଆ ଖାଇଥିଲି।
ମାଣ୍ଡିଆ ଘୁରା ନା ପିଠା ନା କଣ।
ମଣ୍ଡିଆ ଆମ ଯୋଉ ମାନେ ଯୋଉ ରାସ୍ତାରେ ଯୋଉ ବ ମାନ ତାକୁ ଯୋଉ ରଖନ୍ତି ସେ ଯୋ ଉପରେ ବସିକିଥାଏ ତାକୁ କଣ କୁହନ୍ତି ମୁଁ ମୁଁ ଜାଣିନି ମତ ତମେ ବୋଉ କହିଲା ଖାଇବା କଥା ମୁଁ ଖାଇଲି। ମାନେ ମାଣ୍ଡିଆ ତାକୁ ମାଣ୍ଡିଆ କୁହନ୍ତି ସେ ଯୋଉ ପୁରା
ମାଣ୍ଡିଆ ଘୁରା ହେଇଥିବ।
ହଁ ହଁ ମେ ବି ଘୁର ଆପଣଙ୍କ ଭାଷାରେ କି ମୁଁ ମୁଁ ଯାଉ କୁହେ ଆଜ୍ଞା ସେଇ
ହଁ ଯାଉ ଘୁରା ସବୁ ଜାଗା ଅନୁସାରେ ଆମର ଚେଞ୍ଜ ହେଇଯାଉଚି ନା କଥା।
ସତ କଥା କାରଣ ଗୋଟେ ଗୋଟେ ଜାଗାରେ କଥା ଚେଞ୍ଜ ହଉଚି ନା ତ ଆମର ମୁଁ ତ ମୁହିଁ। ବର୍ତମାନ ମୁଁ ଆମର ମାଣ୍ଡିଆ ଜାଉ ଆପଣ କଣ ଘୁରା କହୁଛନ୍ତି ତ ମୁ ଫାଷ୍ଟ ଟାଇମ୍ ଶୁଣଲି ସେମିତି କଥା ହୁ ହୁ।
ଆମେ ଘୁରା କହୁ ଚାଉଳ ଘୁରା ମାଣ୍ଡିଆ ଘୁରା।
ଓହୋ ଆପଣ ଆଉ କିଛି ମାନେ କହୁନ ସେ ସବୁ ମାନେ ନାଁ ଉରା। ଯୋଉଠି କି ଆପଣଙ୍କର ସେଇଠି ଥିବ। ମାନେ ମାନେ କିଛି ଜିନିଷ ଯେମିତି ଆମର
ପିଠା ବି ଅଛି ମାଣ୍ଡିଆ ପିଠା କିଏ କୁହନ୍ତି ମାଣ୍ଡିଆ ଚକୁଳି କୁହନ୍ତି।
ଆଚ୍ଛା ଆଜ୍ଞା। ଆଉ କିଛି ମାନେ କିଛି ଆଇଟମ୍ ଯୋଉଟା କି ଆପଣଙ୍କ ଫସଲର ଆମର ଆମର ଚକୁଳି କୁହାଯାଏ ନା ଆମର ଚକୁଳି ପିଠା କୁହାଯାଏ ଚକୁଳି ପିଠା।
ଚକୁଳି ପିଠା ଆମର ଖାଲି ପିଠା ଚକୁଳି ଆମ କହୁନି ଚକୁଳି କହିଲେ ଜାଣିପାରିବେନି ପିଠା ହିଁ ପିଠା କୁହାଯିବ।
ଓହୋ ଆଉ ଇଟିଲି କୁ ଇଟିଲୀ। ଇଟିଲି କୁ ଆଉ ସିଝା ପିଠା। ଆଉ ସିଝା ପିଠା।
ସିଜା ପିଠା ବୋଲେ ମଣ୍ଡା ପିଠା।
ମଣ୍ଡା ପିଠା ଓହୋ ଆଉ କିଛି ଓହୋ। ଆ ଆଜ୍ଞା ଆମର ସିଝା ପିଠା କୁହାଯାଏ ଆଉ ଆପଣ ସେପଟେ କିଛି ମାନେ କିଛି ନାହିଁ ସେ ଅଲଗା ଜିନିଷ ମାନେ ଯୋଉଠି ଆମର ଏପଟେ ଅଲଗା ଆପଣ ସେପଟେ ଅଲଗା ହଉଥିବ। କିଛି ଟା ଆଇଟମ୍।
ହଁ ସେମିତି ମୁଁ ତ ତମ ଜାଗା ଜାଣିନି ନା ତମେ କୋଉ ଏରିଆ ର କିଛି ଲୋକେସନ ଏମିତି ତ ଜାଣିନି କହି ହବନି ବି ତେଣୁ ମୁଁ ଆଉ କଣ କହିପାରିବି ଆମର ତ ଭାଷା ଏମିତି ମୁ ଆମ ଲାଙ୍ଗୁଏଜ ଟା କହୁଛି ଲୋକାଲ୍ ଲାଙ୍ଗୁଏଯ୍ ଏ ହୀରା କରୁଛୁ ଏ ତୁଇ ମତେ ଏ ନ୍ତି କିଆଁ କହିଲୁ ଜାଣି ପାରିଲୁ କି ନାଇଁ କହିଲୁ ନା କହିବନି କିନ୍ତୁ ଜାଣିପାରିଲ ନା।
ଯାକେ ମୁଁ ବୁଝିଗଲି।
ହଁ ସେଇ ଜାଗା ତ ଲୁକ ଆମେ।
ଆଉ ବୁଝେଇିବ କଣା। ଆମର ପିଲମାନେ ମାନେ ଜଣେ ବାଇ ହେବେ ଆମ କଲେଜରେ ସ ବି ସେପଟେ ଜାଗାରେ ରହୁଛନ୍ତି ତ। ସେ ଆମର ମାନେ ଏମିତି ମାନେ ମାନେ ସେମିତି ମାନେ ଭିଡିଓ କରନ୍ତି ମାନେ କଟେଣ୍ଟ କ୍ରିଏଟର। ସେ ସି ବି ଭ ସୁ ଭିଡିଓ କରିଛନ୍ତି ଆ ମୁଁ ବୁଝିଗଲି ଆପଣଙ୍କ କଥାରୁ ଶୁଣିକି।
ହଁ ହଁ ହଁ କିନ୍ତୁ କୁ ତରେ ଏମିତି କେହି କଥା ହୁଅନ ନର୍ମାଲ ସମସ୍ତେ କଥା ହୁଅନ୍ତି ଗାଁ ଲୁକ ମାନେ ବି ଆମେ ବି ଗାଁ ରେ ରୋହୁଥିଲୁ ଏବେ ସିନା ସହରୁକୁ ଆସିଲୁ ହେଇଗଲାଣି ଦି ତିନି ବଷ୍ ଗାଁରେ ସେଠି ଶାଶୁଘରେ ରହିଲି ସବୁ ନର୍ମାଲ କଥା କିରା କରୁଚୁ ଇନ୍ତି କରନି। ଜଣେ ଜଣେ ଅଛନ୍ତି ଜଣେ କହିବେ କି କେମ୍ ମୁଇଁ ନିଶା ଇନ୍ତି କରିଥିଲି ଯେ ମୁଁ ନୂଆ ନୂଆ ମୁଁ ହେଲି ଯୋଉ ପଟ ଏରିଆ ର ବରା ଫେମସ ଥାଏ ମୁଁ ସେଇପଟ ଏରିଆ ର ଝଅ ତ ମୁଁ ଏପ । ମୁଇଁ ନିଶା କୀରା ଗୁଟେ କୋହୁଚି ମୁଇଁ ନିଶା ମାନେ କଣ ମୁଁ ମୁଇଁ ମିଶା।
ଆରେ ଭାଇ
ମୁଁ ବି ଆମର ଏକା ଲାଗିଛି ନା ଆମ ଜିଲ୍ଲା ଏକାଠି ଲାଗିଚି କିରି ବି ମୁଁ ସେ ତାଙ୍କ ଭାଷା ମୁଁ ଜାଣିପାଇଲିନି ଟିକେ।
ଆରେ ଭାଇ
କିନ୍ତୁ ଏତେ ବି ସେ ହଁ ସେ ଶୁଣିବାକୁ ଭଲ ଲାଗେ କିରା କୋହୁଚୁ। ଆଉ କଣ ଆମେ କହିବୁନି ଆମେ କହିବୁ କୀରା କୀରା କୋହୁଚୁ।
ହଁ ବୁଝିଲି ଆମର ଏଇଠି କ ମାନେ କଣ କୋହୁଚୁ ଆପଣଙ୍କ କିରା କୋହୁଛୁ।
ଆମେ କିରା କୋହୁଚୁ।
ଆଉ ମୁଁ ଖାଇବାକୁ ଗଲି ଆପଣ ମାନେ ଆପଣ ସେପଟେ କଁ କୁହନ୍ତି ମୁଁ ଖାଇବାକୁ ଗଲି।
ଖାଇବା ଖାଇବି ଖାଇବା ଏମିତି ଆଉ।
ମାନେ କିଛି ଅଲଗା କିଛି ନାହିଁ ମାନେ କିଛି ଆପଣଙ୍କ ଭାଷ ଯେମିତି ଆମର ଏପଟ କୁହାହେଲେ ଆପଣ ଅଲଗା କୁହା ହୋଉଥୁବା।
ନା ନା ସେମିତି ଏତେ ବି ଅଲଗା ନାହିଁ ଆମେ ତ ଏକା ଇଏରୁ ଖାଲି ଟିକେ କହିବା ଶୈଳୀ ଟା
ଟିକେ ଟିକେ ଆପ୍ ଆଜ୍ଞା। ମାନେ ଟିକେ ମାନେ କଥା ଶୈଳୀ ଟିକେ ଚେଞ୍ଜ ହେଇଯାଉଛି ବାକି ସବୁ ସମାନ।
ହଁ ଲମ୍ବେଇ ଲମ୍ବେଇ ଟିକେ କଥା କୁହାଯିବ ଆଉ।
ହଁ ମାନେ ଆପଣଙ୍କ ମାନେ ଆପଣ ଯୋଉ ରୋହୁଛନ୍ତି ଆପଣ ସେପଟେ କେମିତି ପୁଣି ଏପଟେ ଆମର ସେଇଡ଼ା ଆଉ
ସବୁ ଜିନିଷ ଅଲଗା କେମିତି ବନେଇବା ବି ଦେଖିବେ ପରିବା ଜିନିଷକୁ ବି କିଛି ଇଁ ଅଲଗା କୋହୁଥୁବେ।
ଆଜ୍ଞା।
ସେମିତି ଆଉ।
ଓହୋ। ଆପଣ ମାନେ ବାପା ମା ଆପଣଙ୍କ ବାପା ମା ଶାଶୁ ଶଶୁର
ଶାଶୁ ଶଶୁର ସେ ନାହାନ୍ତି ସେ ନଷ୍ଟ ହେଇ ସାରିଲାଣି ମୋ ବାହାଘର ପୂର୍ବରୁ ହିଁ ସାରିଥିଲେ।
ଓହୋ ସରି ବାବା ମା।
ବାପା ମା ଅଛନ୍ତି ସେ ଗାଁ ରେ ବାପା ମା ଭାଇ। ଏତିକି ଆମର ପୁଅ ଝିଅ ଗୋଟେ ମୁଁ ଝିଅ ଗୋଟ ମୋର ଛୋଟୋ ଭାଇ ଟିଏ ଛୋଟୋ ଭାଇ ବୋଲେ ସିଏ ବାହା ହେଇକି ତାହାରି ବି ପୁଅ ହେଲାଣି ମାନେ ମୋ
ମାନେ ଆପଣଙ୍କ ହଁ। ଆଜ୍ଞା କାରଣ ମୁଁ ମୋ ମାନେ ଭୋଉଣୀ ଗୋଟେ ସାନ ଡାକନ୍ତି। ତ ସାନ ମାନେ ସଭା ସାନ ହିଁ ଡାକିବେ ସିଏ ଯେ ମାନେ ସିଏ ମାନେ ହଁ ଆଜ୍ଞା।
ପୁଅ ଝିଅ ବାହାଘର କରିକି ବୁଢ଼ାବି ହେଇଯିବ ନାତି ନାତୁଣୀ ଦେଖିବି ତମେ ସବୁବେଳେ ସାନ ହିଁ
ସା ସାନ ହିଁ ରହିଥିବେ ତାଙ୍କେ ସବୁବେଳେ ସାନ ପା ବଡ ହେଇପାରିବି କିନ୍ତୁ ତାଙ୍କେ ସାମ୍ନାରେ ସାନ ହିଁ ରହିବେ।
ହଁ।
ଆଜ୍ଞା ଆଉ କଣ କୁହନ୍ତୁ।
ଆଉ କଣ ସେମିତି ଆମର ତ ଚାଲିଛି ସକାଳୁଆ କାମ କଣ ଏମିତି କରିବୁ ସ୍କୁଲ ଖୁଲା ହୋଉଚି ଛୁଆ ମାନଙ୍କର। ଏଇ ଯୋଉ ଗୁଳୁ ଗୁଳି ହଉଛି ଛାଡିବା ପାଇଁ ଇଚ୍ଛା ହଉନି।
ହଁ ଗୁଳୁଗୁଳି ଗରମ ହେଲା ବଳେ ମୁଁ ତ କଲେଜ ଖୋଲିଯାଇଛି ମୁଁ ଯାଉଛି ଏଇ ଅଠରରୁ ଆଉ ଗରମ ଯୋଉ ଭଳିଆ ହଉଛି ପୁରା ଝାଳରେ ସାର୍ଟ ଫ୍ୟାଣ୍ଟ ଭିଜି ଯାଉ ଛି ପୁରା ଖାଲି ପାଣି ମାନେ ଖାଲି ଥଣ୍ଡା ପାଣି ଦରକାରେ ଫ୍ୟାନ୍ ନହେଲେ ବସି ହବନି।
ମାନେ ଖରା ବି ଟାଣ ହଉନି ବର୍ଷା ବି ଭଲସେ ହଉନି କିନ୍ ନ୍ତୁ ଗୁଳି ଗୁଳି ପ୍ରବଳ ହଉଛି।
ସେଇଟା ତ ମେନ୍ ସେଇି ପା ଦେହ ପୁରା ହାଲିଆ କରିଦଉଛି ପୁରା ଟାୟାର୍ଡ ହେଇଯାଉଛନ୍ତି ଲୋକ।
ହଁ ଠିକ କହିଛନ୍ତି।
କଣ ଏଇଭଳିଆ ଯୋଉ ଖରା ହଉଛି ସେଇ କଥା। ଏବେ ସିନା ଖରା କମେଇଲେ ବାକି ଆଜ୍ଞା କୁହନ୍ତୁ ସେଇଟା ସେଇଟା କମିବାକୁ ଲାଗିବ ସେଇ ରଥ ଯାତ୍ରା ପରେ ଯାହା କମେଇବ ଏବେ କିଛି ନାହିଁ। ଏବେ ଯୋଉଟାକୁ ସେଇଟା।
ଓହ ରଥଯାତ୍ରାଥର କେତେ ଲମ୍ବା ଜୁଲାଇ ସତର ଯାଇ।
ଆ ସେଇ ଜୁଲାଇ ପରେ ଯାଇକି କ ସ ଅଗଷ୍ଟ ଷ୍ଟାର୍ଟିଂରେ ଟିକେ ବର୍ଷା ଫର୍ଷା ପକେଇ ପାରେ। ଏବେ ବର୍ଷା ପକେଇଲେ ବି କିନ୍ତୁ ଏଇ ଯୋଉ ମାନେ ଗୁ ମାନେ ଏଇ ଯୋଉ ଗରମ ଟା ଯିବନି।
ହଁ ହଁ ଆଚ୍ଛା ଠିକ ଅଚ ମୋ ଭାତ ହେଇଗଲା ମୁଁ ଦେଖୁଛି ଆଁ।
ଆଜ୍ଞା ମୁଁ ତାହେଲେ ଆପଣଙ୍କୁ ଆଜ୍ଞା